ହ୍ୟାଲୋ।
ହଁ।
ହୁଁ କଁ କରଚୁ?
ମୁଁ ଏଇ ବାରିରେ ବସିଛି ଆଉ, ତୁ?
ଖାଉଚି।
କଣ ଖାଉଛୁ ତୁ ତ ଯେତେବେଳେ ଦେଖିଲା ବେଳକୁ ପାଟିଟାକୁ ବୁଲଉଛୁ।
ହୁଁ ବାଦାମ ଲଡୁ।
ତୁ କଣ ଘୋଡା କିଲୋ ଦିନ ରାତି ଖାଲି ପାଟିଟାକୁ ବୁଲ ଉଚୁ ଯେ ତ ବେଳେ ଫୋନ କଲେ ଖାଉଛୁ ଭଲ ହଜମ କରୁଚୁ ଲୋ ଝିଅ।
ଭୋକ ହୋଉଛି ରେ ହୁଁ।
ଜାଣିଛୁ ଯେତେବେଳେ ମୋର ମିସ୍ କ୍ୟାରେଜ୍ ହେଇଥିଲା ମୁ କଶ ସ ଭୁଲି ଯାଇଥିଲି।
ଅ ହଁ।
ତୁ ବଢିଆ ଖାଉଚୁ।
ମୁଁ ଖାଉଛିିଆ
ହଁ ଖାଇବା ବି ଭଲ ସେ ଖରାପ ନୁହଁ। ସେ ହଜମ କେମିତି କରୁଛିବେ ସବୁବେଳେ ଖାଲି ପାଟି ବୁଲେଇ ବୁଲେଇ।
ହେଇଯାଉଛି ଏ ହଁ ତୁ ଏ ତ କ
ହଁ ଇଆଡେ ଖାଇ ଦଉଛୁ ଇଆଡେ ଖାଇଦଉଛିୁ ସେଆଡେ ଛାଡି ଦଉୁ ଆଉ
ହଁ ବାଏ। ତୋ ସହିତ କଥା ହେଲି ତାପରେ ଖାଇକି ଭାତ ଖାଇକି ଶୋଇଲି ଉଠିଲି ବୋଟ ବିତ୍ରିରୀ ଥିଲି କଞ୍ଚା ବୁଟ କଳା କଲର ତାକୁ ଖାଇଲି ତାପରେ କଣ ଖାଇଲି ପିଜୁଳି ଖାଇଲି ସେଉ ଗୋଟେ ଖାଇଲି ଡାଳିମ୍ବ ଗଟେ ଖାଇଲି ତାପରେ ଯୋଉ ଆଳୁ ଭୁଜିଆ ସଉ ତାକୁ ଖାଇଲି। ତାପରେ ଉଁ କାକୁଡି କାଟିକି ଖାଇଲି କାକୁଡି ଗାଜର ତାପରେ ବାଦାମ ଲଡୁ ଖାଉଛି ମାନେ ତିନିଟା ର ସାତଟା ଭିତରେ ମତେ ଖାଇସାରିଲେଣି ଆହୁରି ଭାତ ଖାଇବି ରାତିରେ।
ତୋର ହଜମ ଶକ୍ତି ବହୁତ ଅଛି ବହୁତୁ
ହୁଁ ହଁ।
ଏବେ କଣ ରାନ୍ଧିବୁ
ମା ରାଧିସାରିଲେଣି ଆଳୁ ଦମ୍।
ଆଳୁ ଦମ କୁ କଣ ଭାତ କି ରୁଟି
ଭାତ ଆଉ ମୁଗ ଇଏ କରିଛି ଗଜା କରିବି ବୋଲି କାଲି ମୁଗ ତରକାରୀ କରିବି। ଏଇ ହେଉଛି ଗପ।
ଘାଣ୍ଟ ତରକାରୀ ଘାଣ୍ଟ ତରକାରୀ।
ମୁଗ ତରକାରୀ। ନାଇଁ ଘାଣ୍ଟ ନାଇଁ ଖାଲି ମୁଗ ତରକାରୀ ଆଉ ଅଦା ରସୁଣ ପେଷ୍ଟ ହେଇଚି ବଢିଆ ଲାଗୁଛି।
ମତେ ଭଲ ଲାଗେନି ଆମକୁ ଭଲ ଜିନିଷ ଭଲ ଲାଗେନି।
ହୁଁ ଗଜା ମୁଗ ଟା ଦେହ ପାଇଁ ଭଲ।
ହଉ ଖାଇକି ଶକ୍ତି ହେ ଶକ୍ତି ହେଲେ ସିନା ଆଗକୁ ବଢି ପାରିବୁ।
ତୁ କଣ ଖାଇବୁ।
ଏବେ ରୁଟି ଖାଲିି କରିବି ଆଉ ସକାଳରୁ ତ ସକାଳ ର ଖାଇବାର ତ ଅଛି ସବୁ ଆଉ ରୁଟି କରିଦେଲେ ସେ ତାର କଣ ଏଇନା ଲଗେଇକି ଖାଇବୁ ଆଉ
ହୁଁ ହୁଁ। ତୋ ଯାଆ କେବେ ଆସିବେ କି।
କଣ ଆଜି ରାତିରେ ବସିବ କାଲି ଓହଲିଇବ
ହୁଁ ହୁଁ ହୁଁ। କଣ କହୁଛୁ କହ।
କହା କଥା କହିବ ସମସ୍ତେ ଙ୍କର ଏକା ପରି ହେଇଥିବ। ହେରା ମୋ ଯାଅ କଥା ମୁଁ ନ କହୁଲୁ ତା ହିସାବରେ ସେ ଆସିବ ତା ହିସାବରେ ସେ ଯିବ।
ହୁଁ ହୁଁ।
ଆଉ ଏବେ ଏବେ ମୁଁ
ଏବେ
ତେବେ ମୁଁ ଅଛି କିଛି ଜାଣି ଶୁଣିକି ନା ଆଜି ଆସିକି ପହଞ୍ଚିଥାନ୍ତା ବୁଝିଲୁ। ଆଜି ଇଣ୍ଟର ସିଟି ରେ ବସିଥାନ୍ତା ଆଠଟା କି ନଅଟା ବେଳକୁ ଆସିକି ପହଞ୍ଚିଥାନ୍ତା।
ଆଉ ତାକୁ କାଲି ସକାଳେ କାମ ପ୍ରେସର ପଡିଯିବ ନା ରୋଷେଇ କରିବାକୁ ପଡିବ ଉଠିକି ନା ଟ୍ରେନ ରେ ହାଲିଆ ହେଇକିନା ଆସିଥିବ। ସକାଳୁ ହା ରୋଷେଇ ହେଇ ପାରିବନି ଆଉ ଇଏ ତ ଅଛି ଆଉ ଇଏ କରିଦବ।
କଣ?
ମାତ୍ର କ ଏବେ ତୁ ଟିକେ ଅଧିକା ସଫର ହେଇଯାଉଛୁ। ଯେହେତୁ ସେ ଅଛି ବହୁତ ମାନେ କାମ ଗୁଡାକ ପଡି ଯାଉଛି ତୋ ଉପରେ ତୋର ବି ବଡି ୱିକ ଅଛି ନା। ତତେ ରେଷ୍ଟ ଦରକାର ଶୋଇବା ଶପିସେଣ୍ଟ କରୁଥା। ଶୋଇଲୁ କେତେବେଳେ?
ଗୋଟେ ଦିଟା ସାଢେ ଦିଟା ତିନଟା ବେଳକୁ।
ଉଠିଲୁ।
ହେଲା ତିନିଟା ବେଳକୁ ତିନିଟା ବେଳକୁ ଶୋଇଲି ମଝିରେ ଟିଭି ଲଗେଇ ଦେଲେ ଯେ ସାଉଣ୍ଟ ମତେ ମୋ କାନକୁ ଟି ଟିକିଏ ନାଗୁ କଣ ଶୁଣାଗଲେ ମୁଁ ଶୋଇ ପାରେନି।
ହୁଁ।
ଟିଭି ଲାଗିଲା ଟିଭିର ସାଉଣ୍ଡ ପାଇଁ ଚିଡି ଚିଡି ହେଲି ତାପରେ ଭାଇ ଯାଇକି ସେପଟେ ଶୋଇକି ନା ଘୁଙ୍ଗୁଡି ମାରିଲେ ସେ, ତିନିଟା ଚବିଶ ସେ ଯେ ବାହାରକୁ ଆସିିଲି ସେ ମୋର ଇୟର ବଡ଼ସ୍ ଦିଇଟା ଅଛି ମାନେ ରବର ବାଲା
ହଁ ହଁ।
ଭାଇ ଗାଧୋଇଲା ବେଳେ ସେଟା କାନରେ ଦେଇକି ଗାଧାନ୍ତି ତାକୁ ନେଇକି ଗଲି ଗା ମାନେ କାନରେ ଦେଇକିନା ଶୋଇଲି ଚାରିଟା ଚବିଶ ରେ କି କେତେବେଳେ ନିଦ ଭାଙ୍ଗିଗଲା। ମାନେ ଘ ଘଣ୍ଟାଟେ ଶୋଇଛି ତାପରେ ଉଠିକି ତ ବସିଲି ବାହାରେ। ବାହେରେ ବସିକି ତା ତା ପରେ ଏମତି ନାନୀରିକା ସହିତ କଥା ହେଲି
ହୁଁ।
ଏବେ ବସୁଛି ସେମିତି ବାହାରେ ଆଉ କଣ କରିବି।
ଆଉ ଉଚ ଶାଶୁ?
ଆଁ ସେ ବାହାରେ ବୁଲୁଛନ୍ତି।
ଭାଇଙ୍କର କଣ ଛୁଟି ଚାଲିଛି ନା ଛୁଟି ନେଇଛନ୍ତି?
ତାଙ୍କର ଛୁଟି ଚାଲିନି ସେ ଛୁଟି ନେଇ ନାହାନ୍ତି ସେ ଯାଉଛନ୍ତି। ସିଏ ଯାଉଛନ୍ତି।
ହଁ, ହଁ।
ଆକ୍ଚ୍ୟଲି ହଉଛି କଣ କରୁଚ?
କଣ?
ପ୍ରେସର ହେଇଯିବେ ପ୍ରେସର ହେଇଯିବେ କଷ୍ଟ ଲାଗିବ ନା ମାନେ ଏ ବୟସ ବି ହେଇଗଲାଣି ତ କିଏ ଗୋଟେ ଷ୍ଟାଣ୍ଡ ବାଇରେ ରହିବା ନିହା ଏ ଜରୁୁରୀ।
ହୁଁ ହୁଁ।
ହାତ ଗୋଡ଼କୁ ଖଞ୍ଜିବା ପାଇଁ।
ତୁ ଭାଇଙ୍କୁ କହିକି ପଳେଆ ଶୋଉନୁ ଠିକ ଠାକ ରାତିରେ କେତେବେଳେ ଶୋଉଛୁ?
ବାରେଟା। ହୋଇପାରୁନି ମୁଁ ଜଲଦି ଶୋଇପାରୁନି ନା ମୋ ଆଖିରୁ ସଡନଲି ନିଦ ଟା ହୁଏନି। ଆମର ପୁରା ପତଳା ନିଦ ଯେ, ଛଅଟା ସାଢେ ଛଅଟା।
ଶୋଇବା ମୁଁ ବି ସେଇ ଟାଇମରେ ଶୋଉଛି ରେ। ରେ ବାରଟା ସାଢେ ବାରଟା ଗୋଟେ ପର୍ଯ୍ୟନ୍ତ ଫୋନ କିଞ୍ଚୁଛି ମୋବାଇଲ ଦେଖି ଦେଖିକି ଅ ଶୋଉଛି ଗୋଟେ ବେଳକୁ ଉଠୁଛି ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ। କିନ୍ତୁ ମୁଁ କଣ କରୁଛି ନା ନଅଟା ବେଳେ ଭାଇ ପଳେଇଲା ପରେ ନଅଟାରେ ଶୋଇ ପଡୁଛି। ସାଡେ ନଅଟା ଦଶ ଏଗାରଟା ବେଳକୁ ଉଠୁଛି। ଉଠିକି ତୋର ସେତେବେଳେ କାମ ସରି ଯାଉଛି ମୁଁ ସେତେବେଳେ ତୋ ସହିତ କଥା ହେଇକି ଖାଉଛି ନହେଲେ କାଲି ତ ଶୋଇ କାଲି ଯାଇକି ଆସିଲି ଇଏ ରୁ ଶୋଇଲି ଏତା ଏଗାରଟା ର ଶୋଇଲେ ସାଢେ ଗୋଟେ ଦିଟା ବେଳକୁ ଉଠିଲି ଯାଇକି। ଶୋଇବେ ସଫିସିଣ୍ଟ ନହେଲେ ଦେହ ଖରାପ ହେଇଯ ହେଲା ଶୋଇବା ଠିକ ଠାକ କରେ ଖାଇବା ଟା ନହେଲେ ଚଳିଯିବ କିନ୍ତୁ ମିନିମମ୍ ଛଅ ଘଣ୍ଟା ତ ଶୋଇବା ଦରକାର ସାତ ଘଣ୍ଟା ତ ଶୋଇବା ଦରକାର।
ଆଠ ଘଣ୍ଟା ଆଠ ଘଣ୍ଟା।
ଆଠ ଘଣ୍ଟା ହମ୍
ଗୋଟେ ସୁସ୍ଥ ମଣିଷ କୁ ଚଳିବା ପାଇଁ ହେଲେ ତାକୁ ଆଠ ଘଣ୍ଟ ର ସମୟ ଦରକାର ଆଠ ଘଣ୍ଟା ରେ ତା ବଡି ରିକଭର ହେଇପାରେ। ଯଦି ଯିଏ ବି ସେ ଯାହାବ ଥକିକି ଥିବ ଆଠ ଘଣ୍ଟା ଦୁଇ ଦିନ ତାର ନିଦ ଟା କମ୍ପ୍ଲିଟ୍ ହବ। ଆଉ ତାର ଥକାପଣ ଟା ବି ଯିବ।
ହୁଁ।
ମତେ ଲାଗୁଛି ଭଲ ଲାଗୁନି ମୁଁ ତୁ ଏକୁଟିଆ ରହିପାରୁୁନି ତ ତତେ କିଛି ଏବେ ଫରକ ପଡିବନି। ମୁଁ କଣ ଅଧା ଦିନ ସେଇଠି ଦି ଦିନ ସେଇଠି ହେଲେ ଏଇଠି ଆସିକି ପନ୍ଦର ଦିନ ତ ମତେ ଥର ରାଗ ଲାଗିବ ହିଁ ନା।
ହୁଁ।
ସେଟା
ତୁ ଭାଇ କ କହିକି ପଳେଇ ଆସ ଏପଟକୁ
ହଁ। ହ
ଦେହ ଖରାପ ହେଇଯିବ ନହେଲେ।
ଆସିଲେ କି ହ୍ୟାଲୋ
ହ ହ୍ୟାଲୋ
ହ୍ୟାଲୋ ହଁ ଆସିଲେ କି ତମ ଶାଶୁବୋଉ ଭାଇ ଗମୁର୍ଚୁନ୍ତି
ଯାଇ ତାଙ୍କ କାମରେ ତାଙ୍କ କାମ କହୁଛି ସ୍ତ୍ରୀ ସେଇଟା ହଉଛି କଣ କ ଯାଏ
ହୁଁ ଏଇ ଟା ହଁ ଇରରିତଟିଂ ବିରକ୍ତି।
ସେଥିାଇ ନ ଯାହାବ କରୁଛନ୍ତି। ଯାହା ବି କରିବେ ଭଲ ପାଇଁ ହିଁ କରିବେ। ଯେ କହନି ହତେ ଭତରେ ରାଗ ଲାଗୁଛି ଝଗଡା ଲାଗି ଯାଉଛି କପିବ ମୁଁ ଜାଣିଛି ଗୋଟେ ଲୋକ ସହିତ ମୁଁ ଝଗଡା ଲାଗିବି କି କଣ କହିଲେ ମଧ୍ୟ ତୁ ଯଦି ମୋ ମାନେ ମୋ କଥା ଟା ବୁଝିପାରିବନି କଣ କହିବିଥିଲ।
ହଁ ମୁଁ ଟିକେ ଏବେ ଶାନ୍ତି ମାନେ ମ ଯାହା ପଳେଇଲା। ବୋଉ ଆସିଥାନ୍ତେ ଆର ସପ୍ତାହରେ ଆଉ ଆସିପାରିବିନି ବଞ୍ଚିଗଲୁ।
ହୁଁ ହୁଁ
ସିଏ ଡିସେମ୍ବର ରେ ଆସିବେ ମୁଁ ଯାଇକି ଡିସେମ୍ବର ରେ ଯିବି ଘରକୁ।
ଡିସେମ୍ବର ରେ ଆସିଲେ କେବେ ଯିବ ପୁଣି?
ଡିସେମ୍ବରରେ ଆସିଲେ ରହିବି। ଜାନୁଆରୀ ଫେବୃୟାରୀ ମାର୍ଚ୍ଚ ପର୍ଯ୍ୟନ୍ତ ରହିବି ଏପ୍ରିଲ ଆଡକୁ ଆସିବି।
କଣ କୋର୍ଟର ଇଲେକ୍ସନ ଅଛି ବୋଲି ନା କଣ?
ଇଲେକ୍ସନରେ ତ ମାର୍ଚ୍ଚରେ ମୁଁ କୋର୍ଟ ଯିବି। କୋର୍ଟ ଯିବି କୋର୍ଟ ଯିବି ପ୍ରଫେସନୁ ପୁରା ଅଭ୍ୟାସ ପଳେଇଲାଣି।
ଓ କୋର୍ଟ ଯା।
ଆଜି ଏତେ ଦିନ ପରେ ଶଣୁନୁ ହିନ୍ଦୁଲ ହିନ୍ଦୁଲୋ ବହି ଓପନ କଲି ହେଲା ମାନେ କେତେ ଦିନ ପରେ ଜାଣି
ହଁ ହଁ ତୁ ଶୁଣୁ ବହି କଥା ଛାଡେ ବହି କଥା ଛାଡେ ମୋ ଡ୍ରାଫ୍ଟିଂ ପ୍ଲିଡିଂ ବହି କେବେ ଦବୁ।
ଅଛି ମୋ ପାଖରେ ମୁଁ ତୋ ସହିତ ଦେଖାହଉନି ତୁ ମୋ ସହିତ ଦେଖା ହଉନି ଯେବେ ଦେଖା ହବ ସେବେ ନବୁ।
ବୋଧେ ତ ଛୁଆ ପିଲା ବାହା କରିଦବୁ ତାପରେ ମ ଛୁଆ ପିଲା ବାହା କରିଦିବି ବୁଢୀ ହେଲା ବେଳକୁ ଦବୁ। ସେତେବଳକୁ ମୁ ଡ୍ରାଫ୍ଟ ଗୋଟେ ବାଦେଇକି ନେବି କୋର୍ଟକୁୁ ହେଲା।
ବଢିଆ ବଢିଆ। ସେ ଡ୍ରାଫ୍ଟଟିଂ ପ୍ଲିଡିଙ୍ଗ ବହି ବାଲୁଗାଁରେ ଅଛି। ଗଲେ ଦେଇଦେବି ତତେ ଦୀପ୍ତି ହାତରେ ନହେଲେ ପଠେଇଦେବି। ରଖେ।
ନାଇଁ ଆମର ସେଠି ଆଉ ରହୁନାହାନ୍ତି ହଉ ରଖୁଛି ହେଲା।
ହଁ ହଁ